କି, ସବୁ ଠିକ ଠାକ?
ହଁ ଭାଇ, ଠିକ ଠାକ୍ ଚାଲିଚି ସେମିତି ଆଉ। ତମର କଣ ତମ ହାଲତ କଣ ସବୁ କଣ ଚାଲିଚି?
ହଁ ଭାଇ ଠିକ ଠାକ ଚାଲିଚି, ବେପାର ଫେପାର ଚାଲଚି କଣ କରିଆ ଆଜି ଏ ଯୋଉ ବଜାର ଦରଦାମ ବୃଦ୍ଧି ଉମ୍ ଆମର ଗୋ-ଗୋଟେଇରେ କିରାନୀ ଦୋକାନ ତାହା ଆଗେ ବହୁତ ବର୍ଷ ର୍ଷ ତଳେ ଗୋଟେ ଥିଲା, କିନ୍ତୁ ଆଜି ବହୁତ ସାରା ଦଶଠୁ ବାରଟା ଉପରେ ହେଲାଣି ତ ତାର ବି ପ୍ରଭାବ ପଡୁଛି ଆମ କିରାଣୀ ଦୋକାନ ଉପରେ, ଏତେ ବି ବେପାର ନାହିଁ ଏବଂ ଲୋକ ମୋର ଆଜି କାଲି ସବୁ ଅନଲାଇନ କଣ ସେ ଫ୍ଲିପକାର୍ଟ ସବୁ ଆସୁଛି ତାହିଁରୁ ଆଣ ଦୋଉଛନ୍ତି। ଏ ବହୁତ ଶସ୍ତା ବି ଦେଖୁଛି ଆମେ ବି ଦେଖୁଛୁ ନା ଏ ବି ଶସ୍ତା ଥାଉଛି ତ ସେଇ କାରଣରୁ ଯୋଉ ଯୁବପିଢି ମାନେ ସେମାନେ ଆଉ କିରାଣୀ ଦୋକାନ ଉପରେ ଆଉ ଆମ ଉପରେ ନିର୍ଭର ନାହିଁ। ତାଙ୍କେ ସବୁ ନିଜ ନିଜ ପାଟିରେ ଆଣୁଛନ୍ତି। ଆଉ ଏବଂ ଆମ ଗାଁ ପାଖରେ ଅଛି ବ୍ରହ୍ମପୁର ତା ଏକ ବଡ ସହର ସେଇଠି ଯାଇକରି ଅ ବଡ ବଡ ମାର୍କେଟସ୍ ଅଛି। ମହଲ ଅଛି ସେଇଠୁ ଶସ୍ତାରେ ଧରିକି ପାଉଛନ୍ତି। ତା ଦ୍ଵାରା ବି ଆମର ବେପାର ଭାରି ମାନ୍ଦା କଣ କରିବା ସରକାର ତରଫରୁ କିଛି ସାହାଯ୍ୟ ବି ଆଉ ହେଇଥିଲେ ଆହୁରି ଭଲ ହେଇଯାତା ଏବଂ ସାମଗ୍ରୀର ଦରଦାମ ବି ଆଜି ବହୁତ ବଢି ଯାଉଛି ଯହା ଯାହା ଦ୍ଵାରା କି ଗରିବ ଲୋକମାନେ କିଣିବାଟା ବି ଭାରି କଷ୍ଟକ ରଉଛି ଆମକୁ ବି ସେଇ ମାତ୍ରରେ ଦବା ବି ଭାରି ଏ କଷ୍ଟ ହଉଚି କଣ କରିପାରିବା ଆମେ ଯାହା ଦ୍ଵାରା ହେଲେ ବି ଚାଲିଛି ପରିବାର ପୋଷିବା ଆସିଛେ ଆଉ ଦୁନିଆ କଣ କରିପାରିବା। ଆପଣ ସେପଟେ କଣ ସବୁ ଆଲତ କେମିତି କଣ ଅଛନ୍ତି?
ଉଁ ନା ଭାଇ ଦେହ ପା ତ ସବୁ ଠିକ ଠାକ ଅଛି। କାମ ବି ସବୁ ଠିକ ଠାକ ଚାଲିଛି। ଆଉ ତମେ ଯୋଉ କଥାଟା କହିଲ ନା ସେଟା ମାନେ ପୁରା ଏକଦମ ସତ କଥା କାହିଁକି ଆଜିକା ଟାଇମରେ ଗୋଟେ ଲୋକ ଉଁ ଗାଁ ହଉ କି ସହର ହଉ ଗାଁରେ ଟିକେ ସହଜରେ ବୀମା ବି ହେଇପାରେ କିନ୍ତୁ ସହରରେ ଆଜିିକାଲି ଆ ଯୋଉ ପ୍ରକାରର ମାନେ କଣ କହୁନା ଯୋଉ ଛତୁ ଫୁଟିଲା ଭଳିଆ ସବୁ ଦୋକାନ କରିଦଉଛନ୍ତି। ଆଉ ମ୍ୟାକ୍ସିମମ୍ ତ ତମର କଣ କହିଲ ସେଇ କିରାଣୀ ଦୋକାନ। କୋଉ ଗୋଟେ କିରାଣୀ ଦୋକାନକୁ ଆଜିକା ସମୟରେ ଚଲେଇବା ଟା ଭାରି କଷ୍ଟକର ପାଠ କାହିଁଲେ ନା ଆଜିକାଲି ତ ଏମିତି ସବୁ ସୁବିଧା ହେଇଗଲାଣି କି ଦଶ ମିନିଟ୍ ଭିତରେ ଯୋଉ ଗୁଡାଏ କମ୍ପାନୀ ସବୁ ବାହାରିଲାଣି କି ହେଲା କି ତମର ଜମାଟୋ ହେଲା ସେମାନେ କଣ ଆଗରୁ ମତେ ଯଦି କଣ ଗୋଟେ ଜିନିଷଟେ କିଣିବାର ଅଛି ତେଲ ମତେ ଯଦି ଖାଇବା ତେଲ ଘର ପାଇଁ କିଣିବାର ଅଛି ତାହେଲେ ମୁଁ କଣ କରିବି ଗାଡି ଷ୍ଟାର୍ଟ କରିବି ଗାଡି ଷ୍ଟାର୍ଟ କରିକି ଯିବି ପାଖ ଗୋଟେ ଦୋକାନ ପାଖକୁ ଯିବି ସେଠି ତେଲ ଆଣିବି ତେଲ ଆଣିକି ଘରେ ପହଞ୍ଚିବି ତ ଏତେ ସବୁ କାମ ଯୋଉ ହଉଛି ଆଜିକା ଟାଇରେ କଣ ହେଲା ସେ କମ୍ପାନୀ ଯାହା ସବୁ ସୁବିଧା କରିଦେଲେ ସେମାନେ କଣ କଲେ ତମେ ଖାଲି ଘରେ ବସିବ ଘରେ ବସିକି ଗୋଟେ କଲ ଟା କି ମୋବାଇଲରେ ଯାହାବି ଗୋଟେ ପ୍ରେସ୍ କରିବ ସେଇଟା କଲେ ସିଧା ଦଶ ମିନିଟ ଭିତରେ ତମ ମାନେ ତମ ସିଟ ରୁ ବି ତମକୁ ତଳକୁ ଯିବାକୁ ପଡିବନି ଯଦି ଗେଟ୍ ପାଖରେ ବସିଥିବ ସିଧା ଆସିକି ସେ ତମକୁ ଦେଇଦେବେ। ନହେଲେ ଖାଲି ଯାଇକି ଗେଟ୍ ପାଖରୁ ସେଇଟା ରିସିଭ୍ କରିବା କଥା। ତ ସେଇ ସବୁ ଚକରରେ କଣ ହେଲେ ଯୋଉ ଛୋଟ ଛୋଟ କିରାଣୀ ଦୋକାନ ଯୋଉମାନେ ଥିଲେ ଆଉ ଲୋକ ଆଜିକାଲି ଆଉ ସେଠିକି ଯାଆନ୍ତିନି ହଲାକି ଗାଁ ଏରିଆରେ ଆ ଗ୍ରାମାଞ୍ଚଳରେ ଆଜି ବି ତମର ଦୋକାନ ର ଠିକ ଠାକ ସବୁ ଚାଲେ। କିନ୍ତୁ ଧୀରେ ଧୀରେ ସେ ମାନେ ଗ୍ରାମାଞ୍ଚଳ ବି ପ୍ରଭାବିତ ହେଲାଣି ଏସବୁ ଦ୍ଵାରା ତାପରେ ତମେ ଜେହେତୁ କହିଲ ତମ ବ୍ରହ୍ମପୁର ଆଚ୍ଛା ଭାଇ ମୁଁ କଣ କହିଲ କହିଲ ମୋ ମନରେ ଗୋଟେ ପ୍ରଶ୍ନ ବହୁତ ଦିନ ହେଲା ଥିଲା ମାନେ ଏବେ ବି ଅଛି ଆମେ ଯଦି ସେପଟେ ଗୋଟେ ଦୋକାନ କରିବା ମାନେ କୋଉ ଦୋକାନ କଲ ତମେ ତ କିରାଣୀ ଦୋକାନ ଅଲରେଡି ତମର କରିଛ ତମର ତ ଅଭିଜ୍ଞତା ଅଛି ଏ ସବୁରେ କେମିତି କିରାଣି ଦୋକାନ ଚାଲେ ସେଥିରେ ସବୁ ଯୋଉ ମାଲ ଜିନିଷ ସବୁ କୋଉଠୁ ଆସେ କେମିତି କଣ ବିକ ଯାଏ? ତ ତମେ ତମ ଏରିଆ ବିଷୟରେ ଜାଣିଥିବ ମୁଁ ଯଦି ଆସିକି ଗୋଟେ ଦୋକାନ କରିବି। ତାହେଲେ ସେପଡ ଏରିଆ ହେଲା କି ନହେଲେ ତମକୁ କଣ ଲାଗୁଚି କି ଆଜିକା ଟାଇମ ରେ କୋଉ ଦୋକାନ ଟା କଲେ ଟିକେ ବ୍ୟବସାୟ ଭଲ ହବ ମାନେ କଣ କହିଲ ଏମିତି ଏବେ ଯେମିତି ଯୁଦ୍ଧ ହେଇଗଲା। ତ ଯୁଦ୍ଧ ହେଇଗଲେ ଆଉ ତେଲ ଫେଲ ଜିନିଷ ତ ଆସି ପାରୁନି। ତାପରେ ଗୁଡାଏ ଜିନିଷ ତ ବାହାରୁ ଆସୁଥିଲା ସେ ଯା ବି ଆସିପାରୁନି। ତ ଏସବୁ ଜିନିଷ ମାନେ ଏତେ ସବୁ ମାନେ କଣ କହିଲ ଟେନସନ ନବାର ନାହିଁ। ଆମେ ମତେ ତମକୁ କଣ ଲାଗୁଚି କୋଉ ପ୍ରକାର ଗୋଟେ ଦୋକାନଟେ କଲେ ବେଶୀ କିଛି ଟେନସନ ନଥାଇଁ କିି ଆରାମସେ ଟିକେ ଦିଇ ପଇସା ଟିକେ ବାହାରି ପାରିବ ବେଶୀ ମାନେ ଆଉ ଯଦି ଦୋକାନ କରିକି ବି ମତେ ଟେନସନ ନବାର ଅଛି ତାହେଲେ ମୁଁ ଆଉ କାହିଁକି କରିବି ଦୋକାନ କରିବିନି। ମୁଁ ଏମିତି ଖାଲି ତମର ମତାମତ ଟା ଟିକେ ନବାକୁ ଚାହୁଁଥିଲି କି କଣ କଲେ ଗୋଟେ ଭଲ ସେ ଟିକେ ଦିଇ ପଇସା ରୋଜଗାର ହେଇପାରିବ ଗୋଟେ ଦୋକାନ ରୁ ହେଲା। ଏଇ ଗୋଟେ କଣ ମାନେ ତମ ଯାହାବ ବି ଲାଗୁଛି କି ସେଇ ମାନେ କଣ କହିଲ ଗୋଟେ କଲର ଦୋକାନ ହୋଉ। କି ଜଳଖିଆ ଦୋକାନ ହୋଉ ତମ କିରାଣ ଦୋକାନ ହୋଉ। ଯୋଉଟା ତମକୁ କୋଉଟା ଲାଗୁଛି କୋଉ ଦୋକାନ ଟା କଲେ ଟିକେ ଭଲ ଦିଇ ପଇସା ଟିକେ ମିଳିପାରିବ?
ଏଇ ୟା ଆର ମତେ ଯାହା ଲାଗୁଛି ଆମ ବ୍ରହ୍ମପୁର ଅଞ୍ଚଳରେ ଏ ଯୋଉ ଏବେ ନୂଆରେ ଗୋଟେ ଆସିଛି ଘରେ ରୋଷେଇ କରିକି ଲୋକମାନଙ୍କ ବୁ ସବୁ ଖାଦ୍ୟ ପାର୍ସଲ କରି ଦିଅନ୍ତି। ତାହା ଏବେ ଟିକେ ବ୍ରହ୍ମପୁର ଅଞ୍ଚଳ ଏବଂ ଆମ ଜିଲ୍ଲାରେ ଏକ ପ୍ରମୁଖ ହେଇଛି କାହିଁକି ନା ବୋହୁତ ସାରା ଲୋକ ଆ ପାଠ ପଢଆ ପିଲା ଏବଂ ବୟସ୍କୃ ଯାହାବି ସବୁ ଟ୍ରେନରେ ଯାଆନ୍ତି। ଯାହାବି ସଫର କରନ୍ତି ଆସନ୍ତି ବ୍ରହ୍ମଗ୍ରୁପ ଯୋଉ ବି କାମରୁ ସେମାନେ ଆଉ ହୋଟେଲ ଉପରେ ଖାଇବା ପାଇଁ ତାଙ୍କର ମନେ ହୁଏ ନା। କାହିଁକି ନା ହୋଟେଲ ର ଯୋଉ ତେଲ ମସଲା ଯୋଉ ଆଜି ଦରଦାମ ବି କୁହନ୍ତୁ ଗୋଟେ ଖାଦ୍ୟ ପ୍ଲେଟଟି ଥିଲା ଆଗେ ସତୁଟୁ ଆଜି ତାର ଶହେ ଦଶ ଚଙ୍ଗା ଦାମ। ଗୋଟେ ଭଜା ଗୋଟେ ଭାତ ଗୋଟେ ତରକାରୀ ଆଜି ଖାଇବେ ଯଦି ପ ଶହେ ଟଙ୍କାର ମୂଲ୍ୟରୁ ଟଙ୍କାଟି ଆଜି କମୁନି। ତ ଏହା ଯଦି ଆପଣ ଘରେ ଏମ୍ ଯଦି ଆମେମାନେ ବ୍ ବନେଇକିରି ଅନଲାଇନ ରେ ଯାହାବି ବୋହୁତ ସାରା ଏପ୍ସ ଅଛି ତା ଦ୍ଵାରା ଆପଣଙ୍କୁ ଯୋଗାଯୋଗ କରିକି କଲ୍ କରିକି ମେସେଜ କରିକି ଲୋକମାନୋନ ନେଇପାରିବେ ତ ସେ ଖାଦ୍ୟ ଯଦି ଆମେ ଘରେ ବନେଇବା। ଆପଣ ଦେଖନ୍ତୁ ଯଦି ଆପଣ ବାହାରୁ ଖାଇବେ ଆଉ ଘରେ ଖାଇବେ କେତେ ତାର ଅ ମୂଲ୍ୟ କମ ଘରେ ଆମେ ବୋହୁତ ସୁନ୍ଦର ଭଲ ତେଲ ମସଲା ଖାଦ୍ୟ ଜାଜାମ। ଦେହ ପାଇଁ ଭଲ ସ୍ୱାସ୍ଥ୍ୟ ପାଇଁ ଭଲ ତାକୁ ଆମେ ବନେଇ ପାରୁ ସେ ଖାଉଚେ ତ ଲୋକମାନେ ଚାହୁଁଛନ୍ତି ଦିନକୁ ଦିନ ସୁସ୍ଥ ସୁନ୍ଦର ଏବଂ ମଜବୁତ୍ ହେଇକି ବଞ୍ଚିବା ପାଇଁ। ଆଉ ମେଡିସିନରୁ ମୁକ୍ତ ହବା ପାଇଁ ତ ଯଦି ଆମେ ଘର ଭିତରେ ଆମେ ଏହି ପ୍ରକାର ଖାଦ୍ୟ ଯାହାବି ଭାତ, ଡାଲି, ଭ ଜା ଟିକେ ତାକୁ ଆମେ ପାର୍ସଲ କରିକି ଲୋକମାନଙ୍କୁ ପାଖକୁ ନେଇକି ଯିଏ ବି ଅତିଥି ମାନେ ବର ବ୍ରହ୍ମପୁର ଆସୁଛନ୍ତି କିଛି ବି କାମରୁ କୋଉ ଗାଁରୁ କି କି କିମ୍ବା ଟ୍ରେନ୍ ଦ୍ଵାରା ସ ଯାତ୍ରା କ ତାଙ୍କୁ ନିଜେ ଆମ ପାଖରେ ପହଞ୍ଚି ପାରିବା ସେଇ ଅ କାମ ଟା ବୋହୁତ ଧର୍ମ କାମ ଆଉ ଅର୍ଥ ବି ଭଲ ଦାୟରେ ମିଳିପାରେ। କାହିଁକି ନା ସେଇ କାମରେ ଲୋକମାନେ ଯୋଉ କମ ଅଛନ୍ତି। ସମସ୍ତେ ଚାହୁଁଛନ୍ତି କି ଲୋକ ଆମ ପାଖକୁ ଆସ ଆସ ନ୍ତୁ ଲୋକ ଆମ ପାଖକୁ ଆଇଲେ ଆମର ଯୋଉ ମୂଲ୍ୟ ଟା କମିଯାଏ କିନ୍ତୁ ଆମେ ଯଦି ଲୋକଙ୍କ ପାଖକୁ ଯିବା ଆମ କ ରୋଷେଇ ଟା ଆମ ହାତରେ ରହିଲା। କଣ କରୁଚେ କଣ ପକୋଉ ସବୁ ଆମ ହାତରେ ନିୟନ୍ତ୍ର ରହିଲା। ଯଦି ଆମେ ସେଆଡ଼େ ନେଇକି ଲୋକଙ୍କ ପାଖକୁ ପହଞ୍ଚେଇଦବା ତ ଭଲ ସାହାଯ୍ୟ ହବ ଭଲ ଅର୍ଥ ଅର୍ଥ ବି କମେଇ ହବ ଆଉ ଆଇରେ କିଛି ଚିହ ନାଇଁ କାହିଁକି ନା ଲୋକମାନେ ଖାଦ୍ୟ ସବୁବେଳେ ଆସୁଥିବେ ଯାଉଥିବେ ଆଉ ଆପଣ ଯଦି ଗୋଟେ ଚର ଅ ବେପାର କି ଏ ଭାବରେ ଗୋଟେ ସେବା କୁହନ୍ତୁ। ଭଲ ହେଲେ ଆର୍ଥିକ ଭାବରେ ଆପଣ ବହୁତ ମଜବୁତ ହେଇଯିବେ ଆଉ। ଖାଦ୍ୟ କେବେ ନଷ୍ଟି ହବନି ଲୋକମାନେ ଯାହାବି ଅର୍ଡର ଦଉଥିଲେ ଆପଣ ବହୁତ ସମୟ ପୂର୍ବରୁ କିଛି ସମୟ ପରେ ଆପଣ ବନେଇବେ ଲୋକଙ୍କୁ ଦେବେ ସେଇଠାରୁ ବୋହୁତ ଦୃଢତା ଆ ଆର୍ଥିକ ସମସ୍ୟା ରୁ ପାରିବେ ଆପଣ ସେପଟେ ଆପଣ କଣ ସବୁ ବେପାର ଚାଲିଚି ସବୁ
ଏପଟ ଅଞ୍ଚଳରେ ଯଦି ଭାଇ ତମେ ପଚାରିବ ତାହେଲେ ବେପାର ମାନେ କଣ। ମୁଁ ଯୋଉ ଏରିଆରେ ଅଛି ଏଇଠି ଚିଙ୍ଗୁଡି ଚାଷ ବେଶୀ ହୁଏ ବୁଝିଲ। ଆଉ ଦୋକାନ ଫୋକାନ ବି ଅଛି କିନ୍ତୁ ଏପଟ ଏରିଆ ରେ ଯେହେତୁ ସେ କଣ ତ ସେଇ ଚିଙ୍ଗୁଡି ଚାଷ ହୁଏ ମାଛ ଚାଷ ହୁଏ ଏଇ ଟାଇପ ର ସବୁ ମେନ ମେନ୍ କାମ ଏଠି ସବୁ ହୁଏ କିନ୍ତୁ ଯଦି ତମେ ପଚାରିବ ପୁରା ଜିଲ୍ଲା ସାରା ଯଦି କଣ ବେଶି ହୁଏ ତାହେଲେ ଏଠି ଟିକେ ମିଠା ର ବ୍ୟବସାୟ ଟିକେ ଅଧିକା ହୁଏ କିପାଇ ନା ଏଇ ଯୋଉ ଭଦ୍ରକ ଏରିଆରେ ଦିଟା ଜିନିଷ ତମର ପ୍ରସିଦ୍ଧ ଗୋଟେ ହଉଛି ତମର ପାହାଳ ଲଡୁ ଆଉ ଗୋଟେ ହଉଛି ତମର ଛେନା ମୁୁଡୁକି। ତ ଭଦ୍ରକ ମାନେ ଛେନା ମୁଡିକି ବୁଝିଲଲେ ନା ତ ଛେନା ମୁଡିକି ଟା ଟିକେ ସବୁ ଦୋକାନ ରେ ଏଠି ତମକୁ ମିଳିବାକୁ ମାନେ ଦେଖିବାକୁ ମିଳିବ। ଆଉ ଲୋକମାନେ ବି ଭାରି ରୁଚିକର ସହିତ ଏଇଟାକୁ ନିଅନ୍ତି ଖାଆନ୍ତି ବି ବହୁତ। ଟେଷ୍ଟ ବି ଏଇଟା। ତାପରେ ଏମିତି ସବୁ ଏଠି କରନ୍ତି ଲୋକମାନେ। ତାପରେ ଆଉ ଗୋଟେ କଥା କଣ କହିଲ ଭାଇ ତମେ ଯୋଉ କଥାଟା କହିଲ କି ବାହାରେ ଖାଇବା ଅପେକ୍ଷା ଘରର ମାନେ ତାର ମହତ୍ୱ ଟା। ସେଇଟା ଖାଲି ସ୍ଵାଦରେ ନ ଥାଏ ଭାଇ। ତାପରେ ଆଜି କାଲି ମାନେ କଣ କହିଲ ସେଠି ବୋହୁତ ଗୁଡା ଜିନିଷ ସେଠି ଥାଏ ଯେମିତି ତେବେ ବାହାରେ ଯେତେବେଳେ ଯିବ ଖାଇବ ଠିକ ଅଛି ବୋହୁତ ସୁବିଧାରେ ତମକୁ ବେଶୀ କିଛି କଷ୍ଟ କରିବାକୁ ପଡିଲାନି ଗଲ ଶହେ ଟଙ୍କା କି ଦୁଇଶହ ଟଙ୍କା ଦେଇଦେଲ ଖାଇଦେଲ ପଳେଇ ଆସିଲ। କିନ୍ତୁ ତମେ କଣ ଜାଣିଛ ସେ ଭାତ କୋଉ ଚ ପାଣିରେ କରିଛନ୍ତି। ତମେ କଣ ଜାଣିଛ ସେ ତରକାରୀରେ କଣ ମାନେ ଆଜିର ତରକାରୀ ନା କାଲିର ତରକାରୀ ସେମାନେ ଗ ଗରମ ଗରମ ସବୁ ଦେଇ ଦିଅନ୍ତି ତମେ ଖାଇକି ପଳେଇ ଆସ। ତ ସେମିତି କିଛି ମାନେ ବାହାରେ ହୋଟେଲରେ ଖାଇଲେ ତମେ କିଛି ବି ତମେ ଜାଣିିନଥାଅ କି ସେମାନେ କୋଉଠ ମାଇପ ର ମାନେ ଜିନିଷ ସେଠି ବ୍ୟବହାର କରିଛନ୍ତି। ଯେ କୋଉ ପାଣି ସେମାନେ ବ୍ୟବହାର କରିଛନ୍ତି। ତ ଏମିତି ବୋହୁତ କିଛି ଜିନିଷ ସେଠି ଅଛି ଯୋଉଟା କି ତମେ ଜାଣିନଥାଅ। ତ ଏଇ ଦ୍ଵାରା କଣ ହୁଏ କହିଲ? ଆଜିକାଲି ଯୋଉ ପ୍ରକାର ସବୁ ମିଶ୍ରଣ ସବୁ ଆସିଲାଣି ତ ଦେହ ଟା ଖରାପ ହବାରୋ ମାନେ କଣ କହିଲ ଯୋଉ ସମ୍ଭାବନା ଏଥିରେ ଅଧିକ ଥାଏ କିନ୍ତୁ ଘରେ ଯଦି ଖାଇଲ ତମକୁ ମୁ ମୁଖ୍ୟ ହେଲା କି ତମକୁ ଭଲ ଖାଇବା ମିଳିଲା। ଶୁଦ୍ଧ ଖାଇବା ମିଳିଲା ଦେହ ଖରାପ ହବନି। ପଇସା ବି ତମର ବେଶି ଖର୍ଚ୍ଚ ହବନି। ତ ଏମିତି ସବୁ ଯାଅ ଯଦି ତମେ ଦେଖିବ ତମେ ଜଶ୍ ସେମ୍ ଯୋଉ ବ୍ୟବସାୟ ଟା କହିଲ କି ଘରେ ରୋଷେଇ କରିକି ଦବାଟା ଏଇଟା ବୋହୁତ ଲାଭଦାୟକ ହବ ଆଉ ଲୋକମାନେ ଧୀରେ ଧୀରେ ଶସ୍ୟ ଉପରେ ସ ସଜାଗ ହେଲେଣି। ଯତ୍ନବାନ ହେଲେନି ତ ସେମାନେ ବି ଏଇଟାକୁ ବେଶୀ ରୁ ବେଶୀ ବ୍ୟବହାର କରିବେ। ଆଚ୍ଛା ଭାଇ ମୁଁ କଣ କହୁଛି କହିଲ ଏବେ ଗୋଟେ ଛୋଟ କାମଟେ ମୋର ଆସିଗଲା ଆମେ-ଏ-ଏ ମୁଁ ଟିକେ ପରେ ତମକୁ କାଲି ଆଡକୁ କଲ କରୁଛି ଆଉ ଟିକେ ଭଲସେ କଥାବାର୍ତ୍ତା ହବା ଆଉ।
ହଉ ଭାଇ ଠିକ୍ ଅଛି ରଖନ୍ତୁ।